ଗଣ୍ଡୁ
ଆଉ ବନ୍ଧୁ କଣ କରୁଛ
ଶୁଭ ସନ୍ଧ୍ୟା
ଶୁଭ ସନ୍ଧ୍ୟା ସନ୍ଧ୍ୟା କଣ ହେଲାଣି ଜୟ ଜଗନ୍ନାଥ ବନ୍ଧୁ
ହେଲୋ
ଆଉ କଣ ଦେହ ଦେହ ସବୁ କୁଶଳ ଅଛି ତ
ଆଜ୍ଞା କୁହନ୍ତୁ ଆଜ୍ଞା ଆଉ ଭଲ ଅଛି
ମୁଁ କହିଲି ଯୋଉ ଆମର ଯୋଉ ଯୋଉ ଆମର କ୍ଷୀର ଦୁହିଁଆକୁ ଆସନ୍ତିନି ଯୋଉ ଆମର ତାଙ୍କର କଣ ନା ଦଶୁଆ
ପ ପ ପ୍ରଶାନ୍ତ ବାବୁ
ହଁ ପ୍ରସୁଆ ପ୍ରସୁଆ ବଡବାପା ମୋର ହେବେ
ଆଜ୍ଞା ଆଜ୍ଞା ସେ ପ୍ରସୁଆ ବଡବାପା ଡାକନ୍ତି ପ୍ରଶାନ୍ତ ବାବୁ ଡାକନ୍ତି ଆଉ
ଆଜ୍ଞା ଆଜ୍ଞା ସେ ଟୋକାଟା ଏଇନା କଣ କରୁଛି ତାଙ୍କ ପୁଅ
ସାନନନା ସାନନନା ସାନ ବା ସେ ଓର୍ଥୋପେଡିକରେ ଅଛନ୍ତି ବା
ଓ ହୋ ହୋ ହୋ ହୋ
ଆଜ୍ଞା
ଆଉ ସେ ଏବେ ଓର୍ଥୋପେଡିକରେ ତାହେଲେ ଅଛନ୍ତି ନା
ଆଜ୍ଞା
ଆଉ ଏବେ ସେ କୋଉ ଜାଗାରେ ଜାଣିଛ କି
ହଁ ସେ ବା ଭୁବନେଶ୍ଵରରେ ଅଛନ୍ତି
ଓହଁ ହଁ ଆଉ ସେଏ ଗୋଟେ ମୋ ଝିଅକୁ ଗୋଟେ ଭଲ ପାଇଥିଲେ କଣ ମ୍ୟାରେଜ କଲେ ତାଙ୍କୁ
ହଁ ସିଏ ଭଲ ପାଇଥିଲେ ଗୋଟେ ଝିଅକୁ ଘର ପାଖରୁ ଦି କିଲୋମିଟର ହବ
ହଁ
ତାଙ୍କୁ ମାରେଜ କରିବେ ବୋଲି ଜିଦି ଧରିଲେ ଆଉ ଲାଷ୍ଟକୁ ରାଜି ହେଲେ ବାଗ ଉ କୁଅ ଖ ମାନେ ସୋନୁ ବାବୁ ଘରଲୋକ ଆପଣ ବୋଧେ ପ୍ରଶାନ୍ତ ବାବୁ କଥା କହୁଛନ୍ତି ଝିଅ ଘର ଲୋକ ରାଜି ନଥିଲେ ଝିଅ ରାଜି ଥିଲା ଆଉଇୁ ତାଙ୍କର ତା ଆଠ ବର୍ଷର ଭଲ ପାଇବା ଦଶ ବର୍ଷର ସବା ଲାଷ୍ଟ କୁ ରାଜି ହେଲେ ବାହାଘର ହେଲା ବାହାଘର ଦି ଦି ବର୍ଷ ହେଇଗଲା ହେଇଗଲାଣି
ଦି ବର୍ଷ ହେଇଗଲା ହେଲାଣି
ଆଜଞ
ଏ ସିଏ ଆମ ଆଡେ ଟିକି ଟିକି ପିଲା ଥିଲେ ଆଉ
ହଁ ସେ ବାହା ହେଇଗଲାଣି ଆଉ ପିଲାଛୁଆ କିଛି ହେଇନି
ମାନ ପିଲା ଛୁଆ କଣ ପାଇଁ କରୁନି ସେ
କଣ ତାଙ୍କ ଇଚ୍ଛା ଆଉ ଆଜିିକାଲି ପୁଅ ପିଲାଙ୍କ କଥା ତମେ ଜାଣିନ
ଓହୋ ହଁ ଆ କରିଦେବା କ ନା ହେଲାଣି ତାଙ୍କୁ ବୋଧେ ପାଖାପାଖି ତିରିଶ ଚଉତିରିଶ ପାଖାପାଖି ହେଇଯିବଣି ବୋଧେ
ହଁ ତିରିଶ ବର୍ଷ ପାଖାପାଖି ହୋଇଗଲାଣି
ଉ ନା ତିରିଶରୁ ଉର୍ଦ୍ଧ ହବ
କିଏ ହଁ ହଁ
ବୁଝିଲେ କି
ଆଉ ହେଇ ଆଗେ
ଅନ୍ତି ସେ
ମୁ କହିଲି ଯୋଉ ଯୋଉ ବାଇନ ବୋଲି ପିଲା ଆପଣଙ୍କ ଘର ପାଖରେ ଯୋଉ ନନା ହେବେ ନା କଣ ଆପଣଙ୍କର ହେଛି ତାଙ୍କ ତାଙ୍କ ସାଙ୍ଗ ତାଙ୍କ ସାଙ୍ଗର ପିଲା
ଓହଁ ଆଉ ସେ ତ ଏବେ ସେ ବାଇନ ବୋଲିକି ଯିଏ ତାଙ୍କର ବାପା ତ ମରିଗଲେ ଏଇ ଦେଢ ବର୍ଷ ପାଖାପାଖି ହବ ଏକ୍ସପାୟାର୍ କରିଗଲେ ଦି ବର୍ଷ ତ ହେଇଯିବ ଲାଗୁଛି।
ହଁ ହଁ ମୁଁ ଶୁଣିଥିଲି ଏଇ ଶୀତ ଦିନେ ନା କଣ ଆଜ୍ଞା।
ନାଇଁ ଏ ବର୍ଷ। ତା ଦିନ ଏକ୍ସପାୟାଡ କରିଗଲେ।
ଆଜ୍ଞା।
ବର୍ଷା କି ହଁ ସେ ଏଇ ବର୍ଷା ଦିନ ମତେ ଲାଗୁଛି କାହିଁ ସେଇଭଳିଆ।
ଆଜ୍ଞା ଆଜ୍ଞା।
ଆଉ ଏ ଏମିତି ହଉଛି କଥା। ଆଉ ସିଏ ତାହାଲେ ଆଙ୍କ କ୍ଲାସ ମେଣ୍ଟ?
ଆଜ୍ଞା।
ଓହୋ।
ଉହୁଁ।
ତାପରେ ହଉଛି ଏ ଏଇ ଯୋଉ ବାଇନ ଟା ଭାରି ରାଗିଟା। ବୁଝିଲ କି ଆଉ ସେ ପର୍ଶୁଆ ବଡାଙ୍କ ପୁଅ ସିଏ ତ ଭଲ ପିଲା ଟା ନୁହେଁ ବୁଝିଲ କି ଆଉ ତାର ବହୁତ ଯୋଉ ଗୁଣ ଖରାପ ତାର। ଆଉ ଭାରି ସିଏ ମଦ ବି ପିଉଛି ବୁଝ କି।
ଆଜ୍ଞା ଆଜ୍ଞା।
ହଁ ଆଉ ହୋଉଛି ଏଇ ହୋଉଛି କଥା ଆଉ।
ଆଉ ଆଉ ଆପଣ ଏବେ କୋ ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ଅଛି କାକଟପୁର ଜାଣିଛ?
ଆଜ୍ଞା ପୁରୀ କାକଟପୁର। ଆ କାକଟପୁର ମଙ୍ଗଳା ପା। ଆଜ୍ଞା ସେ ଘର ପାଖରୁ କେତେ ବାଟ ହଉଛି ଆପଣଙ୍କ?
ଆମର ଯୋଉ ହେ ଯୋଉ ପରର୍ଶୁଆଳ ଟା ଆମର ପୁଅ
ଆଜ୍ଞା।
ହୁଁ ପିଲା ଟା ଭଲ ପିଲା ଟା ମାନେ ମୁହ ଆଉ ଉପରକୁ ଦେଖାଯିବ ନିରୀହ ବୁଝିଲ କି କିନ୍ତୁ ଗୋଟା ଗୋଟେ ଚୁଟକି ରେ ସେ ଲୋକମାନଙ୍କୁ ପଟେଇ ଦବ ତାର ଏଇ ଗୁଣ ଟା ମତେ ଭାରି ବଢିଆ ଲାଗେ। ବୁଝିଲ କି ହଁ କଥା ସେ ଟୋକାର ଅଛି ସେମିତିଆ କଥା ଅଛି ଆଉ କହିଲେ ହବ କି।
ଆଜ୍ଞା ଆଜ୍ଞା ଏବେ ଗୋଟେ କଣ ଶୁଣିଥିଲି ଓଲା ଗାଡି ଗୋଟେ ଆଣିଥିଲେ?
ହଁ ସେ ଓଲା ଗାଡି ବି ଆଣିଥିଲେି ସେ କଣ ଫିସ୍ ହୋଉଥିଲା ଆଁ ସେ ଓଲା ଗାଡି ଆଣିଲେ ସାଙ୍ଗସାଥି ମାନଙ୍କୁ ସବୁ ପାର୍ଟି କୁଆଡେ ଦେଇଥିଲେ ବୁଝିଲେ କି।
ଆ ଗାଡି ଗାଡି କ ପେଲା ପେଲ ପେଲା ହେଇକିରି ଗୋଟା
ହଁ ହଁ ହଁ ସେ ଗାଡି କଣ ଚାଲ
କ ତାଙ୍କ ସହିତ ନ କଣ ଫୋନ କରିଥିଲେ ଆପଣଙ୍କୁ?
ହଁ ହଁ ହଁ।
ଯାଇଥିଲେ କୋଉଠି ଭୁବନେଶ୍ୱର ନା କଟକ ନେଇକି ଗଲେ ଗାଡି?
ଉଁ ତାକୁ ନହେଲେ ଆମର କିଏ କହିଲ ମଣିଆ ଦେବାଶିଷ ଆଉ ହଁ ଆଉ ହୋଉଛି ଆନିତ୍ୟ ଯାଇଥିଲେ।
ଆଜ୍ଞା ଆଉ ଯଉ ଅନିତ ମଲ୍ଲିକ କଥା କହୁଥିଲେ ସିଏ ଯାଇଥିଲେ।
ହଁ।
ହୁଁ ସିଏ ପିଲାଟା ଗୋଟା ବୁଝୁନି ଖାଲି ଘରେ ରହୁଛି କିଛି ଗୋଟେ କାମ ଫୁମ କିଛି ଦେଖୁନି ଖାଲି ଘରେ ରହିକରି ଖାଇ ପିଇକିରି ଖାଲି ଶୋଉଛି ଆଜ୍ଞା ଆଜ୍ଞା। ଏ ଗ୍ରୋସରୀ ଦୋକାନରୁ କେତେ ଲାଭ ହବ। ସେଇ ଗ୍ରୋସର ଦୋକାନକୁୁ ପଡିକି ରହିଛନ୍ତି ଦି ଭାଇ ତାଙ୍କ ଗୋଟେ ଗ୍ରୋସର ଦୋକାନ ରହୁଛନ୍ତି। ଟଙ୍କା ଦିନକୁ ଦଶ କୋଏ ଦଶ କୋଡିଏରେ ବେପାର ହେଲେ ଯାହା ହୁଅନ୍ତା। ଟଙ୍କା ତିନି ଚାରି ହଜାର ବେପାର ହଉଛି ଆଜ୍ଞା। ମଝିରେ ମଝିରେ ମଝିରେ ଯେତେବେଳେ ବାହାରକୁ ଯାଇଥିଲେ ସେ ମାସକୁ ଥରେ ରୋଜଗାର କରୁଥିଲେ। ଆଉ ଏଠି ଘରେ ଘରେ ରହିଛନ୍ତି ଆଉ ଯାଉନାହାନ୍ତି କୁଆଡେ ଘରେ ପୁଣି କହିଲେଣି ବାହାଘର। କରିବାକୁ ସିଏ କଣ କରିବ ଆଉ ସେ ବୁ
ଏ ଟୋକା ଟୋକାଳିଆ କଥା।
ଆଜ୍ଞା ଆଜ୍ଞା।
ହୋଉ ଆମେ ଫୁଣି ଆମ ଭଳି ସେମିତି ହୋଉଥିଲେ କି ନାଇଁ ବୁଝିଲ। ଆଉ ସେ ଟୋକା ଟୋକାଳିଆ କଥା ସେ
ସେ କା କଥା ଶୁଣି ଶି କ କା ଶି କଣ କା କଥା ଶୁଣୁଛନ୍ତି ଆମେ କହିବା।
ନା ନା ପିଲାଟି ଭଲ ପିଲାଟି ହଁ ପିଲାଟି ଭଲ। ଆଉ ଜମ କହୁଥିଲି ପଶୁଆକୁ। ପ୍ରଶାନ୍ତ ବାବୁ। ହଁ ପ୍ରଶାନ୍ତ ବାବୁ। ତାଙ୍କ ପୁଅଙ୍କର ଆଙ୍କର ଭାରି ସାଙ୍ଗ ବୁଝିଲ।
ଆଜ୍ଞା ଆଜ୍ଞା।
ତ ସାତ ଆଠ ଟଙ୍କା ଗୋଟେ ଗ୍ରୁପ୍ କରିଛନ୍ତି ଆଉ।
ଆଜ୍ଞା ସିଏ ଖାଉନାହାନ୍ତି ଖାଉନାହାନ୍ତି। ପାଉନାହାନ୍ତି ପିଉନାହାନ୍ତି ଖାଲି ସେ ଭିଡିଓ କଲ ଅଡିଓ କଲ୍ ଚଲେଇଛନ୍ତି।
ହଁ।
ହୁଁ। ସବୁ ମାନେ ବ୍ୟସ୍ତ ରହୁଛନ୍ତି ତା ଭିତରେ ବି ଭିଡିଓ କଲ୍ ଚଲାଉଛନ୍ତି।
ହଁ।
ଆଉ ଯୋଉ ମୋ ପୁଅ ତାଙ୍କ ଦେହ କଣ ଏବେ ଖରାପ ଅଛି କଣ ମୋ ମତେ ଫୋନ ଆସିଥିଲା।
କଣ ପେଟ ଟା ଭଲ ଲାଗି ଏ ଯଛାବୁଙ୍କ ପୁଅ ଯୋଉ ମୁଁ ଆପଣଙ୍କ ଭାଇ ବୋଲି କହୁଥିଲ ଯୋଉ ଏଣ୍ଡୁ ଏଣ୍ଡୁ। ପେଟ କଣ ହଉଥିଲା କଣ କହୁଥିଲେ ତଳେ ଗଳୁଥିଲେ।
ହଁ।
ଇଏ।
ଆଉ ତାହେଲେ ସବୁ ଏମିତିଆ ସବୁ ଆଉ କୁଆଡେ ଗୋଟେ ପୋଗ୍ରାମ କର କୁଆଡେ ବୁଲିବା ପାଇଁ ଯିବା।
ବୁଲିବା ପାଇଁ ଯା ଯିବାର ଅଛି। ବୁଝିଲେ ହୁଁ। ତାରିଣୀ ଯିବା ମାଆ କୁ ଟିକେ ଦର୍ଶନ କରିବା ଭୋଗ କିଣିବା। ଆଉ ଟିକେ ଠାକୁରଙ୍କୁ ଦେଖି ଠାକୁରଙ୍କ ପାଖରେ ଟିକେ ବସିବା। ତାପରେ ଯାଇକିରି ସେଠି ଟିକେ ଭୋଗ ଖାଇ ତାପରେ ବାଟରେ ଆଇଲା ବେଳେ ସାନ ଘାଗେରା ବଡ ଘାଗେରା ଯୋଉ ଅଛି ସବୁ।
ହଁ ହଁ ହଁ।
ଏ ତ ସବୁଟା ପାଖାପାଖି ପୁରା ଆଉ ଭୀମକୁଣ୍ଡ ରୁ ସେ ତ ସେଆଡେ଼ ଯାଇକି। ସାଡେତ ଯାଈହବନି ଆଉ ଟାଇମ୍ ହେଇଯିବ ଦି ତିନି ଦିନ ଗଲେ ଯାଇ ଜାହା ହୁଅନ୍ତା।
ହୁଁ।
ଆଉ ଯିବା ବୁଲାବୁଲି କରି ଲାଷ୍ଟ କୁ ଆମର ଯୋଉ ମହାବିନାୟକ ମନ୍ଦିର ଅଛି। ଚଣ୍ଡିଖୋଲରେ ମହାବିନାୟକ ମନ୍ଦିର ଜଗନ୍ନାଥ ମନ୍ଦିର ନୂଆ ହେଇଛି।
ଜଗନ୍ନାଥ ମନ୍ଦିର ଚଣ୍ଡିଖୋଲରେ
ଆଜ୍ଞା ନୂଆ ହେଇଛି। ଏଇ ଏବେ ଏଇ ମନ୍ଦିର କୁ ଗଲା ବେଳେ ରାଇଟ ସାଇଡ ରେ ପଡିବ ଡାହାଣ କରେ। କଲେଜ ସାରିଲା ପରେ ଆପଣ ଡାଣ କରେ ପଡିବ ଯୋଉ ତିଆରି ହଉନଥିଲା। ଭୁସୁନୁପୁର ଗଲାବେଳକୁ ଡାହାଣ କରେ ପାର୍କ ପାଖରେ ସେଇଠି ହେଇକି ନା ହଁ
ଓହୋ ହଁ ହଁ ବୁଝିଲି ବୁଝିଲି ବୁଝିଲି।
ଆଜ୍ଞା ଆପଣ କେତେ ଫାଙ୍କା ଆଜ୍ଞା ଆମ ଆମ ଯାହା ହଉ ଚଣ୍ଡିଖୋଲରେ ପାଖାପାଖିରେ ହେଲା ଜଗନ୍ନାଥ ମନ୍ଦିର ଆମକୁ ବହୁତ ଗର୍ବ ଲାଗୁଛି ଯେ ଲୋକ କେତେ ଆଡୁ ଲୋକ ଆସୁଛନ୍ତି ଦେଖିବା ପାଇଁକା। ଠାକୁୁରଙ୍କୁ ଆଜ୍ଞା
ଆଉ କଣ କହୁଛି କହିଲ ଆଉ ତମ ଝିଅ ବାହାଘର କଲଣି?
ନାଇଁ ଝିଅ ବାହାଘର ଏବେ ଦେଖା ହଉଛି ପସନ୍ଦ ହଉନି। ଆଉ ଦେଖିବା ଦେଖା ହଉଛି ବାପା କହୁଛନ୍ତି ବୋଉଙ୍କ ଦେହ ଟିକେ ଭଲ ହେଇନି। ହେଲା ପରେ ଯାଇକି ଦେଖିବୁ ଆଉ।
ଆ ହଁ ତାପରେ ହଉଛି ଆଉ ସେ କଲେଜ ଟାଇମ ର କଥା ମଜା ମସ୍ତି
ଆଜ୍ଞା ସିଏ ଦିନ କୁଆଡେ ସିଏ ଦିନ କୁଆଡେ ପଳେଇଲା।
ହଁ ବା
ଆଜ୍ଞା
ହୁଁ
ହଁ ଆପଣଙ୍କ ସାଙ୍ଗରେ ଯୋଉ ଚିନ୍ମୟ ବେଲି ଥିଲେ ଜଣେ ସେ କଣ କରୁଚନ୍ତି ଏବେ?
ଚିନ୍ମୟ ଏବେ ବା ଯାଇଛନ୍ତି କୋଉଠି କିି ପାଣି କୋଇଲି ଯାଇଛନ୍ତି।
ହଁ ସିଏ କଣ ବା ଅଛନ୍ତି ଏଇ କା ଯୋଉ ଆମର ଗୁଜୁରାତି ଗାଡି ଅର୍ଲର କରୁଛନ୍ତି ନା କଣ?
ହଁ ହଁ ହଁ ସେ ଗୁଜୁରାତିୀ ଗାଡି ରେ ଯୋଉ ଅଲଡ ହଉଛି ଆକାଉଣ୍ଟାଣ୍ଟ ଅଛନ୍ତି ବୁଝିଲେ କି
ଲେଖିକି ଲେ ଖୀକି ରଖୁଛନ୍ତି।
ଆଜ୍ଞା
ଲେଖିକି ରଖୁ ଚନ୍ତି ନାଇଁ ହିସାବ
ହଁ ଆକାଉଟେଣ୍ଟ ଡାଇରେକ୍ଟ ଲେଖା ଲେଖି ବୁଝାବୁଝି ପଇସା ଏଇ ଡଲାର ଡଲାର ପଇସା ତାଙ୍କର।
ଆଜ୍ଞା
ବୁଝିଲ କି
ଆଜ୍ଞା
ଆଉ ଏମିତିଆ ହଉଛି କଥା ଆଉ।
ଆଉ ଶଙ୍କର ବାବୁ ଆ ଆପଣ ରଖନ୍ତୁ ମୁଁ ଟିକେ ବ୍ୟସ୍ତ ଅଛି ଆଉ ଆପଣ ଆଉ ଟିକେ ଫ୍ରି ହେଇକି କଲ୍ କରିବେ ଆଉ। ବନ୍ଧୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବନ୍ଧୁ।